ହାଲୋ।
ହାଲୋ।
ଜୟେ ଗୁରୁ ଗୁଡ଼ଇଭନିଙ୍ଗ।
ହଁ। କଣ କରୁଛ?
ନାଇଁ ଏଇ ବସିଛି ତମେ କଣ କରୁଛ?
ମୁଁ ବି ଶୋଇଚି।
ଏବେଠୁ?
ଉଁ ନା ଏମିତି ଜଷ୍ଟ ମାନେ ଏମିତି ଖାଲି ଟିକେ ଗଡୁଛି ଆଉ। ବଜାର ଯାଇଥିଲି ତ ସେ ଥିପାଇଁ ଆସିକି ଟିକେ ହାଲିଆ ଲାଗିଲା ସେଥିପାଇଁ ଟିକେ ଗଡୁଛି ଆଉ।
ଅଁ ହଁ ଆଉ ଖାଇଲଣି?
ନା ନା ରୋଷେଇ ହେଇନି ତମର?
ଓହୋ ହଁ ମୁଁ ଖାଇଦେଇଛି ଆଜି ଭୋକ ଲାଗୁଥିଲା ତ ଖାଇଦେଲିଣି ଆଉ।
ଅଁ ହଁ। କଣ ଆଜି ରୋଷେଇ ହେଇଥିଲା?
ଆଜି ଚିକେନ ଭାତ।
ଅଁ ହଁ।
ହୁଁ ତମର କଣ ହେଇଛି ରୋଷେଇ?
ସକାଳର ମାଛ ଆଉ ଏବେ ଆଳୁ ଭଜା ହୋଉଛି।
ଆଚ୍ଛା ବଢ଼ିଆଉ।
ହଁ।
ମାଛ ଆଜି ଆଉ ନାଇଁ କି?
ହଁଁ ହଁ ମାଛ କରୁଚୁ ଆଉ।
ଉଁ ହୁଁ।
ହଁ ପଢ଼ା ପଢ଼ି?
ଗ ହଁ ପଢ଼ାପଢ଼ି ଆଜି ଥିଲା ଏଗ୍ଜାମ୍ ସରିଲା ଆଜି।
କେମିତି ହେଇଛି ତମ ପରୀକ୍ଷା?
ହଁ ଏମିତି ଆଭ୍ରେଜ ଆଉ। ଯାହା ପଢି଼କି ଯାଇଥିବି କିଛି ପଡ଼ୁନ ଆକ୍ଚୁଆଲି ଏଗ୍ଜାମ୍।
ହଁ ହଁ ହଁ। ଉଁ ହୁଁ ହୋଉ ମନ୍ଦିର ଯାଇଥିଲ?
ଆଜି?
ହଁ।
ଆଜି ଯାଇନଥିଲି କାଲି ଯାଇଥିଲି।
ଅଁ ହଁ।
ହୁଁ। ଯାଇନି ମନ୍ଦିର ଆଉ।
କୁରଙ୍କୁ ବୋହୁତ ମାନୁଛ ତମେ।
ମୋର?
ହୁଁ।
ମୋର ତ ମଙ୍ଗଳା ମା ଆଉ।
ହଁ।
ହୁଁ ଆମର ଇଷ୍ଟ ଦେବୀ ନା।
ହଁ ହଁ ହଁ।
ହୁଁ।
ମା ଙ୍କର ମନ୍ଦିର ଅଛି କି?
ନାଇଁ ଆମ ଘରେ ହିଁ ପୂଜା ହଉଛି ନା। ଛି ମନ୍ଦିର ଗୋଟେ ବସନ୍ତ ଠାକୁରାଣୀ। ଅଁ
ହଁ ମା ତ ମା-ମା ତ ସେ ଜଣେ ହିଁ ଖାଲି ତାଙ୍କର ଅଲଗା ରୂପ ଆଉ ଅଲଗା ନା ଯାବ ନେଇକି।
ସେଇଆ ସେଇଆ ହଁ ମାସ୍ ସେ ଜଣେ ହିଁ ତାର ସିନା ଦଶ ଅବତାର ତାଙ୍କର। କିଏ କୋଉ ରୂପରେ ଅଛନ୍ତି ଆଉ।
ହଁ ଠିକ।
ସେମିତି ଏବେ ଦୁର୍ଗା ପୂଜା ଆସିବ।
ହଁ ଏବେ ଦୁର୍ଗା ପୂଜା ଆସିବ। ମତେ ଦୁର୍ଗା ପୂଜା ସେଟା ମାନେ ବହୁତ ମାନେ ବହୁତ ପସନ୍ଦ। ମାନେ ବହୁତ ମତେ ବହୁତ ଭଲ ଲାଗେ ହଁ, ମାନେ ସେ ଯୋଉ ପ୍ରଥମ ଦିନରୁ ଶେଷ ଦିନ ଯାଏଁ ଆଉ ଶେଷ ଦିନ ମତେ କାହିଁକି କେଜାଣି ବହୁତ ଦୁଃଖ ଦୁଃଖ ଲାଗେ। ମାନେ ଯଉ ବିସର୍ଜନ ଯୋଉ ଥାଏ ହଁ। ମାନେ ମୁଁ ମୃତ ବିଶ୍ଵାସ କରିବନି ନା ସବୁବେଳେ ନା ମୁଁ କାହାକୁ କୁହେନି। କିନ୍ତୁ ମତେ ବହୁତ ଦୁଃଖ ଲାଗେ ଯୋଉ ଦ ଯୋଉ ବିସର୍ଜନ ଯୋଉ ଥାଏ ଲାଷ୍ଟ ନ ସେଦିନ ମତେ ବହୁତ ଦୁଃଖ ଲାଗେ। ମାନେ କେମିତି ଗୋଟେ ଦୁଃଖ ଦୁଃଖ ହିଁ।
ହଁ କାହିଁକି ନା ଦଶ ଦିନ ଯାଏଁ ପୁରା ପୂଜା କରିକିନା ଗୋଟେ ଅଲଗା ହିଁ
କୁରଙ୍କୁ ନେଇକି ହଁ ଆହୁରି ଶେଷ ଦିନରେ ହଁ ହଁ। ତମେ ଦେଖି ଯାଅ ନା ନାଇଁ ଦଶହରା?
ହଁ ହଁ ଦଶହରା ଦେଖି ଯାଉଛି ନା। ଦଶହରା ଦେଖି ଯାଉ ଛି ଡ୍ରେସ ବି ହଉଛି ନୂଆ ଡ୍ରେସ। ଆହୁରି ନବମୀ ନବମୀ ଦଶମୀ ଦିନ ତ ଗାଡି ପୂଜା ବି ହଉଛି ଆମର ଏପଟେ।
ଙ୍କୁ ମାନେ ସେ ସେ ସମୟରେ ସମସ୍ତଙ୍କ ପାଇଁ ନୂଆ ହିଁ କିଣା ହୁଏ। ମାନେ ଯେତିକି ଉ ଅଲଗା ପର୍ବରେ ନ କିଣା ହେଲେବି ସେ ପର୍ବରେ ସମସ୍ତଙ୍କ ପାଇଁ ନୂଆ। ହଁ କିଣାହୁଏ ନାହିଁକି?
ହଁ ନୂଆ ହିଁ।
ଆମ ଘରେ ଆମ ଘରେ ବି ସେମତି ଅଲଗା ପର୍ବରେ ନା କେହି ପଚାରନ୍ତିନି କିଣିବ କି କଣ କି କଣ କିନ୍ତୁ ଆମେ ଜିଦି କରୁଯେ ନାଇଁ ସରସ୍ଵତୀ ପୂଜା, ଗଣେଶ ପୂଜା ଅଛି କିଣିବୁ ବୋଲି ହେଲା। କିନ୍ତୁ ଦଶହରା ବେଳକୁ ସେମାନେ ନିଜେ ହିଁ ପଇସା ଦେଇ ଦିଅନ୍ତି। ତେ ନିଅ କିଣିବ ବୋଲି କହି କିନା ପଚାରନ୍ତି କିଏ କେତେ ନବ ଆଉ ନିଜେ ଦେଇଦିଅନ୍ତି।
ହୁଁ ତାପରେ ଯାତ୍ରା ଦେଖିଯିବୁ କହିକି ବୁଲିଯିବୁ କହିଲେ ବି ପଇସା ଦଉଛନ୍ତି।
କେତେ ଭିଡ ଦେଖୁନ ଗୋଟେ ଗୋଟେ ମେଢରେ କେତେ କେତେ ଲୋକ ନା ନାଇଁ? ହଁ।
ମାନେ କମ୍ପିଟିସନ ଚାଲୁଛି ନା, କାହାର ମେଢ କେତେ ସୁନ୍ଦର ଦେଖା ଯାଉଛି କି ନାଇଁ। ସେମତି ମାନେ କେମତି ସଜଉନାହାନ୍ତି?
ହଁ ବହୁତ ବଢିଆ ସଜବାଜ ତ ବହୁତ ଭଲ କରୁଛନ୍ତି।
ହୁଁ ବହୁତ ବଢିଆ।
ହୁଁ।
ଭଲ ବି ଲାଗୁଛି ମାନେ ଗହଳି ହେଇକି ପୁରା ହଁ
ସମୟରେ ମାନେ ଉପବାସ କରନ୍ତି ନା କେତେ ଜଣ?
ହଁ ନବରାତ୍ରି ଯିଏ ଯିଏ କରୁଛନ୍ତି ପୂଜା କରୁଛନ୍ତି ସେମାନେ ନଅ ଦିନ ଦ ଦଶ ଦିନ ଯାଏଁ ଉପାସ ତାପରେ ଲାଷ୍ଟ ଦିନ ଛୋଟ ଛୋଟ ଛୁଆଙ୍କୁ ଖାଇବାକୁ ବି ଦଉଛନ୍ତି ଆହୁରି ଡାକୁଛନ୍ତି ଘରକୁ।
ହଁ ହଁ।
ଖାଇବାକୁ ଦଉଛନ୍ତି ଆହୁରି ଯାହାବି ଗିଫ୍ଟ ମାନେ ଯାହାବି ଦେବା କଥା ଦେବେ। ଆହୁରି ତାଙ୍କର ଆଶୀର୍ବାଦ ନେଇକି ହଁ।
ହଁ।
ତାଙ୍କଠୁ ଆଶୀର୍ବାଦ ନେଇକି ଆହୁରି ଛାଡୁଛନ୍ତି। ସେମିତି ବି ହଉଛି ନା।
ହଁ।
ଯିଏ ଉପାସ ରହିକି ଯିଏ ପୂଜା କରୁଥିବ ସେଦିନ ।
ଆଉ ସାଧା ବି ଖାଉଛନ୍ତି ନାଇ କି ସେ ସମୟରେ? ଆମିଷ ନାହିଁ ସାଧା ଖାଉଛନ୍ତି ସବୁ।
ସାଧା ଆଚୁଏଲି ସମସ୍ତେ ସାଧା ହିଁ ଖାଇବେ ହଁ ସବୁଠୁ ପୁରା ଇଏରେ ମାନେ ଫେମସ୍ ଯାତ୍ରା ଟା ହଉଛି ମାନେ କୋଲକାତାରେ ନାଇଁକି ଦୁର୍ଗା ପୂଜା କୋଲକାତା। ହୁଁ ସେଇଠି ପୁରା ଧୁମଧାମରେ ହଉଛି ଆଉ।
ଆମର କଟକରେ ବି ନା କଟକ ବି ହଉଛି ନା।
ଉୁଁ ହୁଁ କେବେ ଯାଇଛ ନା ନାଇ କଲିକତାକୁ?
ନାଇଁ ମୁଁ କୋଲକାତା କେବେ ଯାଇନି? କିନ୍ତୁ ଶୁଣିଛି ହଁ କଟକରେ ତ ବହୁତ ପ୍ରସିଦ୍ଧ।
ଚାଣ୍ଡ ଚାନ୍ଦିମେଢା ମାନେ ପୁରା ରୂପାରେ ହିଁ ତାଙ୍କର ସବୁ ହୁଏ ମାଆଙ୍କର। ବେଶ ପୋଷାକ ସବୁ ରୂପା ହିଁ ସେଟାକୁ କୁହନ୍ତୁ ଚାନ୍ଦିିବେଡା ବୋଲିକି।
ଆଛା ଆଛା।
କଟକରେ ସେଇଆ, ହୁଁ ହୁଁ।
ହଁ ଆଉ ସେଠି ବାଲିଯାତ୍ରା ବି ନେଇକି ମୁଁ ଦେଖିଛି ସେ ପଡିଆ ବାଲିଯାତ୍ରା ଯୋଉ ହୁଏ, ସେ ପଡିଆ ଟା ମୁଁ ଦେଖିଛି।
କଟକର ତ ପ୍ରସିଦ୍ଧ ବାଲିଯାତ୍ରା ଆଉ।
ହଁ ବହୁତ ଗୁଡେ ମାନେ ଜାଗା ଅଛି ନା। କଟକରେ ବୁଲିବା ଯାଗା ସବୁ।
ସେଟା ଶୀତ ଦିନରେ ହୁଏ।
ହଁ ହଁ।
ହୁଁ। ବାଲିଯାତ୍ରା ଟା ଶୀତ ଦିନରେ ହୁଏ ଯାଇକି ମାନେ ସେଟା ବି ହୁଏ ବହୁତ ଦିନ ହୁଏ। ହଉଛି ମାସେ ବୋଧେ, ମାସ ଭିତରେ ଏମିତି ଆ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
ଦୁର୍ଗା ପୂଜା ଅକ୍ଟୋବର ରେ ଥିବ ନା ଦୁର୍ଗା ପୂଜା।
ହଁ ଶୀତ ଆରମ୍ଭ ବେଳକୁ ପଡୁଛି ନେଇକି।
ହୁଁ।
ହଁ।
କୋଲକାତା ଗୋଟେ ଦିନ କୋଉ ଦିନ ହେଲେ ଯାଅ ଏଥର ଦୁର୍ଗା ପୂଜାରେ?
ହଁ।
ହିଁ, କୋଲକାତାରେ କେନ୍ତୁ ବଢିଆ ପୂଜା ସେଲିବ୍ରେଟ୍ କର ହଁ କଟକ ହୁଁ।
ପ୍ରଥମେ କଟକ ଯିବି ତାପରେ କଲିକତା ଯିବି। କଟକ ଇଛା ମୋତେ।
ହୁଁ କଟକରେ ବିି ତ ବହୁତ
ହଁ। ତମ ଗାଁ ରେ ହୁଏ କି ପୂଜା ଦୁର୍ଗା ପୂଜା? ମାନେ
ହଁ ଗାଁରେ ନାଇଁ ଗାଁରେ ହଉନି।
ଓ ପାଖ ଟାଉନ ପାଖ ସହରରେ ହଉଥିବନି କି?
ଟାଉନ୍ ପାଖରେ ତ ପନ୍ଦର କିଲୋମିଟର ଟା। ପନ୍ଦର କିଲୋମିଟର ଭିତରେ ହିଁ ଆମ ଟାଉନ ଟା ସେଠହିଁ ହୁଏ।
ହଁ ହଁ ବହୁତ ଭିଡ ବି ନେଇକି। ଆଉ ସେ ଟାଇମରେ ଉ ମାନେ ଭୋଗ ବି ଦଉଛନ୍ତି ଖାଇବା ପାଇଁ।
ହୁଁ ହୁ ତାପରେ ଆହୁରି ପୁରା ରାସ୍ତା ଟା ପୁରା ମାନେ ଏତେ ଜାମ୍ ହୋଇଯାଉଛି ଚାଲି ଚାଲି ହିଁ ସବୁ ମାଡ ବୁଲିବାକୁ ହିଁ ପଡୁଚି। ବାଇକ ଆଉ ଭିତରକୁ ଆଲାଉ ବି ନାହିଁ ମାନେ ଇଏ କରୁନାହାନ୍ତି ଆଉ ହୁଁ।
ଭଲ ଲାଗେ ପ୍ରକୃତରେ ମାନେ ମାଙ୍କର ପୂଜା ନାଇଁକି।
ହଁ।
ଆମର ଗାଡି ଦୋକାନ ଦ କାନ ବି ପୁଜା।
ହଁ ହଁ ସେତେବେଳକୁ ସବୁ ପୂଜା ହୁଏ ନୁଆ ଜିନିଷ ଆରମ୍ଭ କରମୁ ସବୁ ପୂଜା ହୁଏ ନା ଦୁର୍ଗା ପୂଜାରେ ଆମର ତ ସେମତି ପୂଜା ହୁଏ ହଁ।
ଯୋଉମାନେ ସବୁ ଦୋକାନ ଦେଇଚନ୍ତି ହେଲା ସେମାନେ ଦୋକାନ ପୂଜା କରନ୍ତି। ଆଉ ସେମାନେ ଏମତି ସନ୍ଧ୍ୟା ବେଳକୁ ଖ୍ଷିରି ମାନେ ବାଣ୍ଟନ୍ତି ସମସ୍ତଙ୍କୁ ନା ଖ୍ଷିରି ଦିଅନ୍ତି ଖାଇବା ପାଇଁ ପିଲା ବେଳେ ମୁଁ ବି ଯାଏ ସେଠିକି ଖ୍ଷିରି ଖାଇବା ପାଇଁ
ଯିଏ ଯାହା ଦେଇ ପାରିଲା ଖାଇବା ଆଉ
ହଁ ହଁ ଆଉ ଭୋଗ ତ ଏମିତି ସମସ୍ତେ ଦିଅନ୍ତି ଗାଡିଟେ ପୂଜା ହେଲେ ନା ନାଇଁ।
ଅଁ ହଁ ଆମର ତ ଗାଡି ପୂଜା ହେଲେ ନାଇଁ କି ଆମେ ଚୁଡା ଗ୍ରାଇଣ୍ଡି କରିକି ମାନେ ଭୋଗ ଯାହା ବି ହେଇଥିବ ପୁରା ପକେଟ ପକେଟ କରିକି ସବୁ ଘରକୁ ବାଣ୍ଟି ଦଉଛୁ।
ହଁ ହଁ ହଁ।
ହୁଁ। ସମସ୍ତଙ୍କୁ ଦଉଚୁ ଏମିତି ହିଁ ଦେଇ ଦଉଚୁ ଆହୁରି କେତ ମାନେ ଏମତି ଅଳ୍ପ ଅଳ୍ପ ଟିକେ ଦେଇଦେଲାବେଳେ ପୁରୀ ପ୍ୟାକେଟ ପ୍ୟାକେଟ କରିକି ସମସ୍ତଙ୍କୁ ଦେଇ ଦଉଚୁ।
ହଁ ହ ସି
ହୁଁ ଆହୁରି ଯିଏ ଯା ସାଙ୍ଗସାଥି ମାନେ ଯାହାର ଇଏ ସାଙ୍ଗସାଥି ମାନଙ୍କୁ ନେଇକି ଦେଇ ଦଉଚନ୍ତି ଆହୁରି ଦୁର୍ଗା ପୂଜା
ଘରେ ଘରେ ବି ପୂଜା ହଉଛି ତମର ମାନେ ଏମିତି ଠାକୁରଙ୍କୁ ଘରେ ହେଲେ ସେଦିନ ପୂଜା ହଉଚି ନେଇକି
ହଁ ହଁ ଆମର ତ କାଇନା ଆମ ମଙ୍ଗଳା ପୂଜା ଆମର ନା ତ ଉଁ ପୂଜା ବି ହଉଚି ଆଉ
ହଉ ଆଉ ଆମ ଗାଁରେ ତ ସେଇ ଟାଇମ ରେ ଓଷା ବି କରନ୍ତି ମାନେ ବଡ ଓଷା ବୋଲି କୁହାଯାଏ ହେଲା ସେଇଟା ମାନେ ଆଗରୁ ହିଁ କରୁଚନ୍ତି ହେଲା ମାନେ
ହଁ ହ।
ମାନେ ବହୁତ ପୁରୁଣା ସେଇ ଟାଇମ ରେ ଉଷା ବି କରନ୍ତି ଆମ ଗାଁରେ ମାନେେ ସେସ୍ ଥାଏ ଦୁର୍ଗା ପୂଜା ଦିନ ସେଇଟା ଶେଷ ଥାଏ। ଏମିତି ସବୁଦିନ ନା କୋଉ ଗୋଟେ ବାର ନାଇଁ ପ ସବୁଦିନ ମୋର ଠିକ୍ ସେ ମନେ ପଡୁନି ହେଲା କିନ୍ତୁ ମାନେ ଜଣଙ୍କ ଘରେ ତାଙ୍କ ଘରେ ଦୁର୍ଗା ମା ରହୁଚନ୍ତି ନା ସେଇଟା ମାଙ୍କ ତ ସେଇ ସମୟରେ ତାଙ୍କ ଘରେ ମାନେ ପୂଜା ହୁଏ। ଆମେ ଯାଉ ସବୁ ସେଠିକି ଆଉ- ମାନେ ଭଲ ଲାଗେ ସେଇ ଟାଇମରେ ଗାଁ ର
ଭଲ
ହଁ ହ।
ହଉ ଆଉ ହଉ ତମେ କଣ କରୁଚ କର ଆଉ ହଁ ହଁ।
ଠିକ୍ ଅଛି ହଁ। ହ